ହେଲୋ। ହେଲୋ।
ହଁ କଣ କରୁଛନ୍ତି ଆପଣ?
ରୋଷେଇ କରିୁଥିଲି ଆପଣ କଣ କରୁଥିଲେ।
ହଁ ମୁଁ ଏବେ ପଢୁଥିଲି ତ।
ଅ ହଁ କଣ ପଡୁଛନ୍ତି।
ମୁଁ ଇତିହାସ ବହି ପଢୁଥିଲି।
ଓହୋ ଆପଣଙ୍କ ଆଡେ ବର୍ଷା କେମିତି ହଉଛି?
ନା ଏପଟେ ବର୍ଷା ହେଇନି ଅଜି। କାଲି ହେଇଥିଲା।
ଆମର ଇଆଡେ ବର୍ଷା ହଉଛି ଜୋରେ।
ଏପଟେ ବର୍ଷା ଉଠେଇଛି ହେଇନି ରାତିରେ ବୋଧେ ହବ।
ଅ ହ। ଆଉ କଣ ଖାଇଥିଲେ।
ଭାତ ଡାଲମା ଆଉ ସୋଲା ତରକାରୀ।
ଅ ହଁ ହଁ।
ଆଉ ଆପଣ?
ଭାତ କୁ ସୋୟାବିନ୍ ତରକାରୀ।
ଆଉ ଆପଣଙ୍କ ଦେହ ଭଲ ଅଛି।
ହଁ ଭଲ ଅଛି ଆପଣଙ୍କ ଦେହ ଭଲ ଅଛି।
ହଁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ଭଲ ଅଛନ୍ତି।
ଆଉ ଆପଣଙ୍କ ପଟେ ରଥଯାତ୍ରା କେମିତି କଣ ହୁଏ?
ଆମର ଏବେ ତ ସ୍ନାନ ପୂର୍ଣ୍ଣିମା ଗଲା। ଆ ତିନି ଠାକୁରଙ୍କୁ ପାଣିରେ ଗାଧୋଇ ଗାଧୋଇ ଦେଲେ।
ହଁ ଶହେ ଆ ଆଠ ପାଣି ରେ ଗାଧେଇ ଦେଲେ। ତାପରେ ତାଙ୍କୁ। ଗଜାନନ ବେଶ କରାଯାଇଥିଲା।
ହଁ।
ଆଉ ଆପଣଙ୍କ ଆଡେ କଣ ସବୁ ଫସଲ ପନିପରିବା ବର୍ଷକୁ ପୁଣି ଚାଷ କରାହଉଛି।
ଆମର ଏବେ ତ ବର୍ଷା ହେଲାଣି ଧାନ ଚାଷ କରାଯିବ।
ଅ‌ ହଁ ଆଉ କଣ କଣ ସବୁ ପନିପରିବା ଚାଷ କରାଯାଏ।
ବାଇଗଣ।
ହଁ।
ଲଙ୍କା ଆଉ। ଝୁଡ଼ଙ୍ଗ। ଏମିତି ସବୁ ପନି ପରିବା ଚାଷ ହୁଏ ଆଉ।
ଓ ହୋ ଆପଣଙ୍କର ସବୁଠାରୁ ମୁଖ୍ୟ ଖାଦ୍ୟ କଣ?
ଭାତ। ଆପଣଙ୍କର କଣ?
ଆମର ବି ଏପଟେ ଭାତ। ଭାତ ଆଉ ରୁଟି ମେନ୍ ତ ସବୁଥିରେ ଖାଆନ୍ତି ନା ଖଟା। ସମ୍ବଲପୁରି ଯେ ହେତୁ।
ଅ ହଁ। ଆମର ଭାତ।
ହ୍। ସମ୍ବଲପୁରୀ ଭାଷା ବି ତ ପୁରା ଅଲଗା ନା। ବୁଝିବା ବି ବହୁତ କଷ୍ଟକର ହେଇଯାଇଥାଏ, ତାଙ୍କର ପରମ୍ପରା ବାହାଘର। ସବୁ ପୁରା ଅଲଗା।
ଓ ସମ୍ବଲପୁର ରେ ପ୍ରସିଦ୍ଧ କଣ?
ସମ୍ବଲପୁରରେ ନୂଆଖାଇ ପର୍ବ ପାଳନ କରାଯାଏ। ଶୀତଳ ଷଷ୍ଠୀ ଏବେ ଯୋଉ ଗଲା ଅ ମହାଦେବ ପାର୍ବତୀଙ୍କର ବିବାହ। ପାଳନ କରାହାଉଥିଲା ଏଇଠି। ସେଇଟା ପ୍ରସିଦ୍ଧ ସମ୍ବଲପୁର ପଟେ ମଧ୍ୟ ଘଣ୍ଟେଶ୍ଵରୀ ହେରିକା ସମ୍ବଲେଶ୍ଵରୀ, ହୀରାକୁଦ ଡ୍ୟାମ ସବୁ ଏପଟେ ଅଛି ଦର୍ଶନୀୟ ସ୍ଥାନ। ବୁଲିବା ପାଇଁ ବହୁତ ସୁନ୍ଦର ସୁନ୍ଦର ଜାଗା ସବୁ ଅଛି।
ଓହୋ। ଆମର ଏପଟେ ଦଶହରା, ବଳଦ ଯାତ୍ରା।
ହଁ ଭୁବନରେ ବା ବଳଯାତ୍ରା ପ୍ରସିଦ୍ଧ।
ହଁ। ଢେଙ୍କାନାଳରେ ଲକ୍ଷ୍ମୀ ପୂଜା।
ହଁ ଲକ୍ଷ୍ମୀ ପୂଜାରେ କଣ ସବୁ କରାଯାଏ ଢେଙ୍କାନାଳରେ? କେତେବେଳେ ମୂର୍ତ୍ତି ତିଆରି କରନ୍ତି?
ହଁ ମେଲୋଡ଼ି ପଡେ। ବିଭିନ୍ନ ଦୋକାନ ପଡେ।
ହଁ ହଁ ମିନା ବଜାର ତ ସବୁଠାରୁ ଭଲ ନା। ମିନା ବଜାରରେ ଯୋଉ ପାଞ୍ଚ ଟଙ୍କିଆ ଜିନିଷ ଅଛି ସେ ତୁ ସବୁଠାରୁ ଭଲ। ସବୁ ଝିଅ ବୋହୁ ମାନେ ଯାଇକି ସେଇଠୁ ହିଁ ସବୁ ଜିନିଷ କିଣି ଆଣନ୍ତି।
ସେଠି ବେଶୀ ଭିଡ ହୁଏ।
ହଁ ବା। ମିନା ବଜାର ହବ ମାନେ ଝିଅ ବୋହୁ ମାନଙ୍କର ପାଞ୍ଚ ଟଙ୍କଆ ଦୋକାନ ପାଖରେ ଭିଡ ଜମିଥାଏ। ପାଞ୍ଚ ଟଙ୍କିଆ ଦଶ ଟଙ୍କା ତିରିଶ ତିରିଶ ଟଙ୍କିଆ ହରେକ ମାଲ।
ହଁ। ଆଉ ଆପଣଙ୍କ ଆଡେ ଚାଷ କାମ ଆରମ୍ଭ ହେଲାଣି ନା ନାଇଁ।
ନାଁ ଏପଟେ ଆରମ୍ଭ ହେଇନି।
ଓହୋ।
ବର୍ଷା ନାହିଁ ନା ଏପଟେ ବେଶୀ ତ ଧାନ ଆମର ହେଇନି ଆଉ।
ମୋ ପଟେ ତଳି ପକା ହେଲାଣି।
ଓହୋ ନା ଏପଟେ ହେଇନି ଏପଟେ ବର୍ଷା ହଉନି ନା। ମରୁଭୂମି ଭଳିଆ ଜାଗା।
ଆମ ଆଡେ ଏପଟେ ବହୁତ ଜୋରେ ବର୍ଷା ହଉଛି। ଘଡଘଡି ଘଡଘଡି ମାରୁଛି।
ଓହୋ ଆଉ ଖରା ଦିନେ ଆପଣଙ୍କ ଆଡେ କେତେସାରା ଆମ୍ବ ହେଇଥିଲା?
ନାଇଁ ଏତେ ଆସିନି ଆମ୍ବ ଆପଣଙ୍କ ଆଡେ?
ହଁ ଆସିଥିଲା ଏବେ ବି ତ ଆମ୍ବକୁୁ ପାଚିଲା ଆମ୍ବ ନା ବିକ୍ରି ହଉଛି ବଜାରରେ।
ଏପଟେ ତ ସବୁ ପ୍ରକାର। ଦର ନା ପନିପରିବାଠୁ ଆରମ୍ଭ କରି ସବୁ ଦର ବାଇଗଣ। ବାଇଗଣ କେଜି ଚାଳିଶ ଟଙ୍କା। ଟମାଟର। ଭେଣ୍ଡି ଆଳୁ ସବୁ ର ଦରଦମ ବହୁତ।
ଉଁ ହୁଁ ଆମର ଏପଟେ କମ୍ ଅଛି।
ଓହୋ। ଆଉ ଆପଣ ପିଜୁଳି ଖାଆନ୍ତି ନା ଖାଆନ୍ତିନି?
ହଁ ମୋର ବହୁତ ପସନ୍ଦ। ମୋ ସାଙ୍ଗର ବିିଜୁଳି ହୁଏ।
ଆପଣ ଅଞ୍ଚଦଣ ଖାଆନ୍ତି।
ହଁ ମୁଁ ସାଙ୍ଗ ଆଣଦି।
ହ ଏଇପଟେ ଆମର ବହୁତ ସାରା କୁଜୁଳି ଅଜ ନା ପାଛି ଯେ ତାବୁ କିନ୍ତୁ କେ ବି ଲୋକ ଖାାଉନାନ୍ତି।
ଆମ ପାଇଁ ଦିଟା ପଠେଇଯ।
ହଁ ନେଇ ନେଇଯାଆନ୍ତୁ ଆସିକି।
ଆଉ ଆପଣଙ୍କ ଦେହ ଭଲ ଅଛି ତ?
ହଁ। ଆଉ ସ୍କୁଲ ସମୟରେ ଗଣେଶ ପୂଜା କେମତି ପାଳନ କରନ୍ତୁ ସ୍କୁଲ ସମୟ ତ ସବୁଠାରୁ ନିଆରା ଥାଏ ନା ସ୍କୁଲ ସାଙ୍ଗସାଥୀ। କେବେ ବି ଆଉ ମିଲିବେନି।
ସ୍କୁଲରେ ଗଣେଶ ପୂଜା ଗଣେଶ ପୂଜା ଦିନ ତ ଯୋଉ ମଜାାମସ୍ତିରେ ଗଣେଶ୍ ପୂଜା ପୂର୍ବ ଦିନ ଯୋଉ।
ଅଟା ସଜି ହଁ
ବହୁତ ମଜା ମସ୍ତିରେ।
ହଁ ବା ସ୍କୁଲ ସାଙ୍ଗ ସାଥି ଆଉ କଣ କ ମିଳିବ ଯାହା ହେଲା ବି ସେ ସ୍କୁଲକୁଣିଲ।
ହଁ ବିଦ୍ୟାଳୟରେ ବହୁତ ଭଲ ଲାଗେ।
ହଁ।
ଯେତେ ଝଗଡ଼ା ଲାଗିଲେ ବି ବିଦ୍ୟାଳୟ ସାଙ୍ଗ ସାଙ୍ଗ। ହ
ହଁଅଁ
ଗଣେଶ ପୂଜାରେ ବୁନ୍ଦି ସେଉ ଭୋଜି।
ହଁ ସେଟା ସବୁଠାରୁ ନିଆରା।
ହଁ ପୁଷ୍ପାଞ୍ଜଳି। ଆଉ ଗଣେଶ ପୂଜା ରେ କତି। ପାଠ ପଢ଼ିବନି ସେଇଠି ସବୁଠୁ ଭଲ ଲାଗେ।
ହଁ ଛୁଆ ପିଲା ଯାଇନି ଖାଲି। ତାଙ୍କର ଖେଳ ନାଚ ଗୀତ ଏସବୁରେ ମାତନ୍ତି।
ହଁ।
ଏପଡ ହତେ ନୂଆ କାହିଁ ପର୍ବରେ ବି ବଡ ଏ ଯଉ ନୂଆ ନୂଆ ପୋଷାକ ପିନ୍ଧାନ୍ତି ନ୍ତି
ତାପରେ ଖିରି ପୁରୀ ମାନଙ୍କର ନୂଆ ଚାଉଳରେ ସବୁ ରନ୍ଧା ହୋଇଥାଏ।
ଓହୋ ଆମର ଏପଟେ ନାହିଁ।
ହୁଁ ହୁଁ।
ଆମର ଏପଟେ ରଜ ଲକ୍ଷ୍ମୀ ପୂଜା ଦଶହରା
ଏଗୁଡ଼ା ସବୁପାଳନ କରାଯାଏ।
ହୁଁ। ଆପଣ ପଟେ ଦଶରା
ହଁ ଏପଟେ ହୁଏ ଝାରଶଗୁଡ଼ା ପଟେ ଭଲ ଦଶହରା ହୁଏ ମାଆଙ୍କର ସବୁ ମୂର୍ତ୍ତି ତିଆରି କରାଯାଏ। ତାପରେ ଏପଟେ ବି ଗୋଟେ ମେଳା ପଡେ ସବୁବେଳେ ତ ଏପଟେ ମୀନା ବଜାର ହିଁ ପଡିଥାଏ। ମାସକୁ ଥରେ ଯାହାବି ହେଲେ ମୀନାବଜାର ହିଁ ପଡିଥାଏ।
ମିନା ବଜାରରେ ସବୁ ଶସ୍ତା ଜିନିଷ ମିଳେ ନା
ହଁ କିନ୍ତୁ ଏପଟେ ବେଶୀ ଲୋକ ଯେ ମୀନା ବଜାରକୁ ହିଁ ଯାଆନ୍ତିନି।
କାହିଁକି?
କେଜାଣି ସେ ମୀନା ବଜାରରେ ବେସି ବି ଲୋକ ନାହାନ୍ତି। କି ଯାଉନାହାନ୍ତି ଦେଖିବା ପାଇଁ। ବାସ ତ ଅଳ୍ପ ଲୋକ।
ଆମର ଏପଟେ ଆମର ଏପଟେ ମିନାବଜା ହିଁ ଯାଆନ୍ତି ଆଉ କିଏ କାଇଁ ଯାଆନ୍ତି।
ଓହଁ ଏପଟେ ମୀନା ବଜାର କୁ ବେଶୀ ଲୋକ ହିଁ ଯାଆନ୍ତିନି। ପୂର୍ବ ଓଡିଶା ପଟେ ଯେମତି ବହୁତ ସାରା ଲୋକ ଯାଆନ୍ତି। ମିନା ବଜାରକୁ ପୁରା ମେଳା ପଡ଼ିଲା ମାନେ ଲୋକ ମାନଙ୍କର ଗୋଟେ ଖୁସି ଥାଏ। ଏ ଏପଟେ ସେମତି କିଛିିବି ନାହିଁ।
ମିନାବଜାରରେ ଭଲ ଶସ୍ତା ଜିନିଷ ଭଲ ଜିନିଷ ହିଁ ମିଳେ।
ହାଲୋ।
ହଁ।
ହଁ ଆପଣ କଣ କରୁଛନ୍ତି କରନ୍ତୁ। ମୁଁ ରଖୁଛି ଆପଣ ମତେ ଧ ହୁଁ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।
ହ ହଉ।